ହାଲୋ ହଁ।
ହଁ ଭାଉଜ କଣ କରୁଚ?
ଏଇଠିି ମୁଁ ବସିଥିଲି ଲୋ।
ଆଉ ରଜ ସଇଲାଣି ସେ-ସେଲିବ୍ରେସ ତୁମେ ଆଡ଼େ?
ହଁ ରଜ ସରିଗଲାଣି। ସବୁ ଆସିଥିଲେ ବନ୍ଧୁବାନ୍ଧବ ପଳେଇଲେଣି ସ୍କୁଲୁ ଖୋଲିଲା। ଆଉ ସବୁ ବନ୍ଧୁବାନ୍ଧବ ବି ପଳେଇଲେଣି।
ଅ ହଁ। ଆଉ ରଜ ବାଟୁଆ ବି ସରିଲାଣି?
ହଁ ସରଲାଣିି।
ଆଛା।
ରଜ ବାଟୁଆ ସରିଲାଣି ସେ ଛୁଆ ସବୁ ଆସଥିଲେ ଯାହେନେ ବାହାରୁ ଚାକିରୀ ବାକିରି କରିଚନ୍ତି ଛୋଟ ଛୁଆ ସବୁ ଆସିଥିଲେ। ସିଏ ରଜ ବାଟେଇ ଦେଇକି ଗଲେ ଛୁଆ ଆଉ ଆଜି ସବୁ ପଳେଇଲେ। ଆ ପଳେଇଲେ ରଜକୁ ଆସଥିଲେ ଛୁଆ ଭଲ ଲାଗୁଥିଲା ଘୋ ଘା ଲାଗୁଥିଲା। ଏ ଛୁଆ ପଳେଇଲେ ଭଲ ଲାଗୁନି ହଁ। କଣ କରିବା।
ଉଁ। ଆଉ ମୁଁ ଶୁଣିଥିନି କଣ ରଜ ଏଥର ବଢିଆ ପୁରା ଧୁମଧାମରେ କରୁଚ ତମ ମା ଆଡେ।
ହଁ ରଜ ବଢିଆ ହେଇଚି ସବୁ ଟେଣ୍ଟ ମାରି ଦୋଳି କ ଅ ଦୋଳି ସବୁ କରି ଛୁଆ ବି ନାଚ, ଗୀତ ହୁଁ। ସବୁ ବଢିଆ ହେଲା ତାପରେ ବ ସବୁତୁ ବଢ଼ିଆ ହେଲା ହେଲା ଏଁ ବନ୍ଧୁବାନ୍ଧବ ଆସିଲେ ଆହୁରି ବଢ଼ିଆ ଲାଗିଲା।
ଟିକେ ଘୋ ଘା ହେଲେ ଭଲ ଲାଗେ ଆଉ ସମସ୍ତେ ଏକଜୁଟ ହେଲେ ଆଉ।
ଆଉ ତମେ କଣ କରୁଚ? ନା ପୁଅ ଯାଇନେଇଁ ପୁଅର ପରୀକ୍ଷା ସରିଥିଲା ଆସିଥିଲା। ପୁଅର ଏଇ ଉଁ ହଷ୍ଟେଲେ ଆପ୍ଲାଏ କରିଛି। ଆସିଲେ ହଷ୍ଟେଲେ ଆସିଲେ ଆଡ଼ିବ ରି ଆଡିମିସନ୍ କରିକି ଯିବ ଆଉ। ତାପରେ ରି ଆଡିମିସନ କରିବ। ତାର ଏଇଟା ହେଲା ଥାର୍ଡ଼ ଇୟର।
ଆଉ ଗୋଟେ ବର୍ଷ ଆଉ।
ହଁ ବର୍ଷଟା କଷ ନା ପୁଅ ବା ଡିପ୍ଲୋମା କରୁଚି।
ହଁ ଡିପ୍ଲୋମା ଟା ଏବେ ଚାରି ବର୍ଷ କରିଦେଇଛି ନା କଣ? ତିନି ବର୍ଷ ଉଁ ହୁଁ
ତିନି ବର୍ଷ
ହଁ ଭଲ ସରିଗଲେ ଏକାଥରେ ଡିଗ୍ରୀ ଟା କରିଦବ ଆଉ। ଡିଗ୍ରୀ ଟା କରିଦେଲ କଣ କି ଯଦି ଡିପ୍ଲୋମା ଟା ସରିଲା ପରେ ପରେ ତୁମେ ଡିଗ୍ରୀ କଲ ସେଟା ଟଚ ଥିବ ନା ତ କିଛି ଅସୁବିଧା ହବନି ତାପରେ ଯଦି କିଛି ସମୟ ନେଇଯିବ ପୁରା ଡିଲେ କରିଦବ ଦି ତିନି ବର୍ଷ ତାପରେ ଆଉ ଇଚ୍ଛା ହବନି। ଗୋଟେ କରି ଆସୁଥିବ ହଁ। ହଉ।
ତମେ କଣ କରୁଚ?
ତ ସବୁ ରଜ ଉଡା ସାଧା ବାରି ପଡିଥିଲା ଫାଷ୍ଟ ଯାହା ସବୁ ଆଇଁଷ ହୋଉଥିଲା। ଆଉ କଣ କରିଥିଲ ପିଠା ପଣା
ଆଲୋ ମା ସାଧାବାରି ଫାଷ୍ଟ ରଜ ପଡ଼ିଥିଲା ଯେ ଆମର ରବବାରେ ଆମେ ଖାଉନା
ହଁ ହଁ ରବବାର ତ ହୁଏନି
ଖାଉନୁ ଆଉ ତାପରେ ତା ତାପର ଦୀନ ତ ସୋମବାରେ ସଂକ୍ରାନ୍ତି ତା ପର ଦିନ ମଙ୍ଗଳବାରେ ତା ପରେ ମା ମୋର ସଂକ୍ରାନ୍ତି କୁ ମୋର ଅରୁଆ।
ହଁ।
ତାର ଦିନ ମଙ୍ଗଳବାରେ ବି ସେଇ ଅରୁଆ ମୁଁ ମଙ୍ଗଳବାରେ ବି କରେ।
ଆଛା
ଏ ବର୍ଷ ରଜ ଟା ଖାଇବାରେ ଏତେ ନୁହେଁ। କିନ୍ତୁ ଦୋଳି ଫୋଳି ପଡ଼ିଥିଲା ଟିକେ ଛୁଆଙ୍କ ନାଚ ଗୀତ ଦେଖିକି ମନ ଖୁସି ଲାଗିଲା ଆଉ
ହୁଁ। ଆଉ କାଲି ତ ଖାଇଥିବ ଆଇଁସ ନା କାଲି ବି ଖାଇନ କାଲି ତ ବୁଧବାର ଥିଲା।
ନା ନା କାଲି କରିଥିଲୁ ବୁଧୁ ହଁ। କାଲି ଆଇଁଷ ହୋଇଥିଲା।
ହି ହି ରଜରେ ଖାଇପାଇଲେନି ରଜ ବାସିରେ ଖାଇଲେ ଆଉ ହଁ।
ହଁ। କାଲି ବା ହେଇଥିଲା ଦେଶୀ ଆଜି ସବୁ ପଳେଇଲେ ପୁଅ ଖାଲି ଯାହା ରହିଛି ଆଉ ସ ଖାଳେ ତା ବାପା ଖାଇକି ଗଲେ ଦୋକାନ।
ଆଛା ଆ ତୁମ ଦେହ ଭଲ ଅଛି ନା?
ନା ମତେ ଟିକେ ଏଇ ଯୋଉ ଥଣ୍ଡା ଧରିଦେଇଛି।
ଆଁ ଦେଖିକି ରହୁଥିବ କାହିଁକିନା ଏବେ ଖରା ଦିନ ଟା ପୁଣି ସରି ସରି ଆସୁଛି ନା ମଜି ହେଇଗଲାଣି? ତାପରେ ବର୍ଷା ଦିନ ଆସିବ ସେଇ ନି ଏଇ ମଝି ଇଣ୍ଟରଭାଲ ଉଡାକ କି ଏଣ୍ଡିଙ୍ଗ ଗୁଡାକ ଟିକେ ଥଣ୍ଡା ଜର ହେଇଯାଏ। ଦେଖିବ ଆଉ କିଛି ଦିନ ପରେ ପୁଣି ଯୋଉ ପଳେ ଆସିବ ମେଲେରିଆ। ମ୍ୟାଲେରିଆକୁ ଟାଇପ ଅବେ ବର୍ଷା ଦିନ ଆମ ପସିଲା ତ ଦେଖିକି ଗରମ କୁ ଏଇନା ଯୋଉ ଆମେ ଯୋଉ ଥଣ୍ଡା ଗୁଡା ପିଇ ଦଉଛନ୍ତି। ଏରା କୁଆଡେ ଯିବ କି ସବୁ ବାହାରିବ। ତାପରେ ଏ ଯୋଉ ଥଣ୍ଡା ତ ଥଣ୍ଡା ତାପରେ ଏ ଯୋଉ ଗର ରମ ଆମେ ଯୋଉ ଗାଧା ଗୁଧି ଅଧିକ କରି ଦଉଛନ୍ତି ପାଣି ଫାଣି
ହୁଁ।
ବର୍ଷା ଦିନ ଆଇଲାଣି ଦେଖିଟାଖି ରଖିବାକୁ ପଡିବ। ତାପରେ ମଶା ମଶି କେମିତି କମୁଛତି ତମ ଆଡେ ଆମର ତ ଜୋରରେ ମଶା କିନ୍ତୁ ଫ୍ୟାନ୍ ବୁଲିଲେ ମଶା ନାହାନ୍ତି।
ଆମ ଆଡ଼େ ମଶା ନାହାନ୍ତି ଏତେ।
ହଁ ହୁଁ।
ଏବେ ବର୍ଷା ହେଉଛି,
ମାନେ ବ ନାହିଁ ମଶା ଆମ ଆଡ଼େ ସେତିକି ମା ବ ମଶା ନାହାନ୍ତି ବେଶୀ।
ହୁଁ ହୁଁ ହଁ ଭଲ। ଆଇ ଏପଟେ ତ ମୁଁ ଯାଇଥିଲି ଯେ ପରୀକ୍ଷା ଦେଇ ତାଙ୍କ ତ ମଶା ମାନିବେନି ଫୁଙ୍କିଦେଲେ ବି ଉଡିବେନି। ବହୁତ ମଶା ହଁ ମଶାରୀ ନ ଟାଙ୍ଗିଲେ ଶୋଇହବନି।
ନା ମା ଆମର ଗାଁ ହଉ ପଛେ ଆମର ବାଡି ଘର ପରିଷ୍କାର ହେଲେ ବି ଆମର ଏତେ ମଶା ନାହାଁନ୍ତି।
ହଁ ଭଲ ସେଇଟା। ନା ବାହାରେ କଣ କହିଲ ସେ ଯୋଉ ଡ୍ରେନେଜ ଗୁଡା ଚାଲି ଯାଇଥାଏ ସେଥିରେ ସବୁ ନାଳ ନର୍ଦ୍ଦମା ପାଣି ଜମକି ରୁହେନି କି ତାପରେ ସ୍ ଅଳିଆ ଗାଡି ଆସିକି ମହିଳା ନେଲେ ବି ସେ ବାହାରେ ଆହୁରି ଅପରିଷ୍କାର ମହିଳା ପକୁ କହୁଛନ୍ତି ବାଉଣ୍ଡରି ଯୋଉ କରୁଛନ୍ତି ତା ବାହାରକୁ କି ଯଦି ଦି ଦି ଟା ଘର ଅଛି ତା ମଝି ଗୁଡାକ ମଇଳି ଅପରିଷ୍କାର, ତାପରେ ଯେଉଁ ବର୍ଷା ହେଉଛି ଜନ୍ତି ହେଇକି ପାଣି ରହୁଛି ସେଇଠି ତ ମଶା ମାନେ ବେଶୀ ରହୁଛନ୍ତି ଆଉ। ସେଇଥିପାଇଁ ବେଶୀ ସହରାଞ୍ଚଳରେ ମଶା ଯେତେ ସଫା କଲେ ବି ମଇଳା ଥାଏ। ଏଇ ଡ୍ରେନେଜ ଗୁଡା ସଫା କରନ୍ତିନି ଆଉ, ବେଳେ ବେଳେ ଦେଖନ ନା ବର୍ଷା ଦିନରେ ରାସ୍ତା ଉପରେ ପାଣି ଠିଆ ହୋଇଥିବ। ସଫା କରନ୍ତିନି, ତା ଯୋଉ ବର୍ଷା ପାଣି ଯିବା ପାଇଁ ଯୋଉ ମଝିରେ ହୋଲ ଗୁଡାକ ଥାଏ, ସେଗୁଡାକ ତ ମଳି ଜମା ଟବାନ୍ଧିକି ପୁରା ତାହୋଲେସଟା ପୁରା ବନ୍ଦ ହେଇଯାଇଥିଲା ତାକୁ ଟେକିଲେ ସିନା ପାଣି ଯିବ। ଯେତେ ଅପରିଷ୍କାର ସେତେ ମଶାହ
ଗହଳି କଣ କଲେ କହିଲ ଆମେ ମହିଳା ବି ସେଟା କଣ ଡେରେନ ଆମର ଗାଁ ଗହଳି, ବାଡ଼ିଘର ପୁରା ବହୁତ ଘର ପଛ ଅଳପ ହଉ ହେଲେ ଆମେ ବାଡ଼ିଘର ସଫା କଲେ ଗୋଟେ ଜାଗାରେ ଆମେ ମଇଳା ଇଏ କଲେ, ତାପରେ ଆମର ଯୋଉ ଜରି କରି ଆମେ କଣ କଲେ ଆମ ବାଡି ସଫା କରିବାକୁ ଆମେ ପୋଢି ଦେଲେ ସବୁ।
ହୁଁ।
ସେଥିପାଇଁ ଆମର ଏତେ ମଶା ନାହାନ୍ତି।
ଆଚ୍ଛା ହଁ ଭଲ ସେଇଟା ବି ଭଲ ସେଥିପାଇଁ ଆମର ଏତେ କୁହନ୍ତିନି ଆଉ। ହଁ ଆଜି ଭାଉଜ ସରିଲାଣି ନା
ନା ରୋଷେଇ ସରିଲାଣି ଭଜା ହେଇ ସାରିଲାଣି ଡାଲି ହେଇ ସାରିଲାଣି। ଆଉ ଭାତ ବସେଇଛୁ ଆଉ। ଆରେ ଟି ଡେରିରେ, ଖିଆ ଇ ଅଳ୍ପ ସମୟ ହେଲା ଚା ହଁ ପିଠା ପିଠା କରିକି ଖଣ୍ଡେ ଖାଇଲୁ।
ଆଚ୍ଛା ହଁ ଲେଟରେ ଜଳଖିଆ ଟିକେ ଖାଇଲେ ଭାତ ଟିକେ ଲେଟରେ ଖାଇକୁ ଇଚ୍ଛା ହବ ଆଉ।
ଉଁ ଭୋକ ବି ନାହିଁ।
ଉଁ ହୁଁ।
ଡେରିରେ ତା ଡେରିରେ ଦୋକାନ ମାନେ ଡେରିରେ ଆସିବେ ଟିକେ ଆଉ।
ହଁ। ଆଚ୍ଛା ହଉ। ଆଉ ପିଠା ପିଠି ହେଇଥିଲା ନା କାକରା ଫାକେରା?
ହଁ ପିଠା ହେଇଥିଲା।
ହଁ ତାପରେ ଖରାକୁ ଆଉ କଣ ଖାଇବାକୁ ଇଚ୍ଛା ହଉଛି ଯୋଉ ଗରମ ହଉଛି। ଭାତ ଦିଟା ଖାଇଦେଲେ ଶାନ୍ତି।
ତାର ପିଠା ନକଲେ ଯେଉଁ ଛୋଟ ଛୁଆ ସବୁ ବା ବାହାନେବ ସବୁ ଆସିଥିଲି ସେ ଜାହେନେ ଗାଁ ରେ ଯେମିତି କିଛି ପିଠାପଣା ବାହାରେ ସେ କଣ ଏତେ ଆଉ ପିଠାପଣା ଆମ ଚୁଲି ରୋଷେଇ ନା ଆମ ଚୁଲିର ଯୋଉ ପିଠାପଣା ସେ କରିପାରିବେ।
ହଁ।
ତ ଆମ ବଡ଼ ପର୍ବ ଯାହା ହେନେ ରଜ ପର୍ବ।
ହଁ ହଁ ଏଇତ ସଇଲା ଆଉ କହୁଥିଲେ ରଜ ଆସିବ ଆସିବ ଆସିଲା ପଳେଇଲା। ସରିଗଲା। ଏମିତି ଆଉ କେତେ ଶୀଘ୍ର ଆସିବ ଶୀଘ୍ର ପଳେଇବ ଜଣା ପଡିବନି ପରା
ଉଁ
ଆଉ ଆମର ରୋଷେଇ ସରିଲାଣି। ଆମର ଆଜି ଯୋଉ ଛ ଯୋଉ ଖଡା ଥିଲା। ଖଡାକୁ ଭେଣ୍ଡି ଆଳୁ ପକେଇକି ଟିକେ ଖାଲି ଭାଜି ଦେଇ ଖୋଲି ଦେଇେଇଥିଲା। ଛତୁ ଥିଲା ଦିଟା ଭାଜି ପକେଇଦେଲେ ଟିକେ ବାଟଣ କରିକି କରିଦେଲା ଜୁକୁଜୁକିଆ ଆଉ ପ ଖାଇବୁ ଟିକେ ଭଲ ଲାଗେନି ନା ଖଡ଼ାଟା। ଭଜାଟା ମସଲା ଦିଆ। ହଁ ତାର ବାପା କହିଲେ ପଣସ ମଞ୍ଜି ଥିଲା ତ ଟିକେ ଚଟଣି କରିଦବୁ ଖାଇବା। ଚଟଣୀକୁ କଦଳୀ ଭଜା ଆଉ।
ବଢ଼ିଆ ଆଉ।
ହୁଁ। ଟିକେ ଏଇ ସୁଖା ଶୁଖି କଣ ଭଜା ଭୁଜି ପଖାଳକୁ ଟିକେ ଭଲ ଲାଗେ ତାପରେ ଏଇ ନାକେ ଖରା ଦିନଟା ଆଉ ଟିକେ ଚଟଣି ଫଟଣି କଲେ ଆହୁରି ଭଲ ଲାଗେ ଆଉ। ପଣସ ଖାଇଲଣି ନା।
ନାଲୋ ମାଆ।
ଆଉ ପଣସ ଖାଇକି ରଜରେ ପଣସ ଖାଇନ କେମିତି।
ନା ରଜ ଯେ ଏମ ମୁଁ ପଣସ ଖାଏନି।
ହଁ ହଁ।
ତା ମଞ୍ଜି ଟା ବରଂ ଖାଏ ହଁ ମଞ୍ଜି ଏଟା ବର ମୁଁ ଏଇ ତରକାରୀ ହେଉ ଭଜା ହେଉ ଚଟଣି ହେଉ କରିକି ଖାଏ। କିନ୍ତୁ ପଣସଟା ମୁଁ ଖାଏନି ଆମର କଣ କରୁ ପଣସଟାକୁ ଧୋଇଦଉ ହୁଁ ଧର ଛଡ଼େଇ ଦେଇ ଧୋଇ ଦେଉ ଧୋଇ ଦେଇକି ମଞ୍ଜିିକି ବାହାର କରିଦେଇକି ସେ ପଣସ କଠାରା ଆମ ଗାଈକି ଦେଇଦଉ।
ଆଚ୍ଛା ହଁ ସେମାନେ ବି ଖାଇ ଦିଅନ୍ତି। ନା ଯୋଉ ଖଜା ପଣସ ଗୁଡା ଆ ସେ ଟିକେ ଟା ଟାଣ ଟାଣ ଥାଏ ବଢ଼ିଆ ଲାଗେନି ଯୋଉଗୁରା ପାଚି ଯାଇଥାଏ ପୁରା ସେଇଗୁଡା ଭଲ ଲାଗେନାଇଁ। ହାତ ଗୋଟେ ପେଚିପେଚିଆ ଲାଗେ କିନ୍ତୁ ଯୋଉଟା ଖଜା ପଣସ ଥିବ ସେଗୁଡା ତ ଭଲ ଲାଗେ ନା।
ହୁଁ ଭଲ ଲାଗିବ ସେମିତି ନୁହେଁ ମନ ହେଲା ଯଦି ପାଖୁଡେ ନହନେ ନାହିଁ।
ଆଚ୍ଛା ହଁ ଭଲ କଥା ପେଟ ପାଇଁ ବି ଏତେ ଭଲ ନୁହଁ ନା। ଆଚ୍ଛା ହୋଉ ଯାଅ ତାହେଲେ ରୋଷେଇ ସାରିଦିଅ ଆଉ ଭାତ ବସେଇଚ ପରେ କଥା ହବା।
ହଁ ବା।
ହୋଉ ରଖୁଚି ଭାଉଜ।